ହ୍ୟାଲୋ।
ହ୍ୟାଲୋ
ଆଜ୍ଞା ନମସ୍କାର କୁହନ୍ତୁ।
ହ୍ୟାଲୋ ଶୁଭ ସନ୍ଧ୍ୟା ଆଜ୍ଞା।
ଆଜ୍ଞା କୁହନ୍ତୁ।
ଶୁଭନ୍ଧ୍ୟା।
ଆଜ୍ଞା ଶୁଭ ସନ୍ଧ୍ୟା। ଆଜ୍ଞା ଶୁଭ ସନ୍ଧ୍ୟା।
ମୁହଁରେ ଆଜ୍ଞା ମୁହଁରେ ଗୋଟେ ଟିକେ ସମସ୍ୟା ହଉଛି। ଯେମିତି କି ବର୍ଷା ପାଗ ଯୋଉ ଭଲସେ ନେଇ ଚାଲୁନି। ତା ସହିତ ଆପଣ ଶୁଣି ପାରୁଥିବେ ମୋର ବ୍ୟାଗ୍ରାଉଣ୍ଡ ଚତୁପାର୍ ଏ ଭାଇ। ମୁଁ ବୁଝିପାରିନି କଣ? ଭିବେ ଗୁଡା ତ
ହଉ ଛାଛି ହୁଅନ୍ତୁ। ଆପଣ କୁହନ୍ତୁ ଆଉ କିଛି।
ମୁଁ କହିଲି ରୁମ୍ ଆମର ଅ କ ଘ ଘର ଗଲେ କିଛି ହଉ ମାନେ ଭଲସ ଶୁଭୁନି। ବାହାରକୁ ଆସିଲେ ରାତିର ଝିଙ୍କାର ଶବ୍ଦରେ କାନ ଫାଟି ଯାଉଛି।
ହେ ହେ ହେ ହେ।
କଣ କର ଆପଣଙ୍କର ବୋଧେ ବୋଧ ହୁଏ ଠିକ ଠାକ ଅଛି।
ହଁ।
ଆଛା ଆଉ ସେଇ କଲେଣି। କଣ କରୁଛନ୍ତି ବର୍ତ୍ତମାନ?
ଅ ହଁ ରୋଷେଇ ସରିଲାଣି। ଏଠି ବସିଛି।
ଆଛା ଆପଣଙ୍କ ସହ ଅପରାହ୍ନରେ ମୁଁ ବୋଧ ହୁଏ କଥା ହେଇଥିଲି।
ଆଜ୍ଞା।
କଣ ହଁ ମୁଁ କଣ କିଛି ବିଷୟରେ କହିବା ପାଇଁ କହୁଥିଲେ କି ଆପଣ? ଜାଣିବା ପାଇଁ ଚାହୁଁଥିଲେ ବୋଧେ?
ଭୁଲି ଯାଇଛି।
ଆଛା ଉ ତାହେଲେ ମୁଁ ମନେ ପକେଇ ଦଉଛି। କହୁଥିଲେ କି ଆପଣଙ୍କ ସ୍ଥାନରେ ସେପଟେ କଣ ଦର୍ଶନୀୟ ସ୍ଥାନ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ମନେ ପଡିଲା।
ଆଜ୍ଞା।
ହଁ ହଁ। ଯେହେତୁ ଆମର କନ୍ଧମାଳ ଜିଲ୍ଲାଟା ଆମର ଏଇଟା ପର୍ବତ ଅଞ୍ଚଳ। ଯଦି ଆମର ଦେଖାଯିବ ଅ ଆଉ ସାରା ଓଡିଶା ଭିତରେ ଆମ ଜିଲ୍ଲାରେ ସତୁରି ଭାଗ ଜଙ୍ଗଲ ଆଚ୍ଛା ଯିତ ହେଇକି ଅଛି। ତ ବହୁତ ପ୍ରକୃତି ଭରା ଆମ ଜିଲ୍ଲା ଟା ସବୁଜ ସୁନ୍ଦର। ଶୁଣି ପାରୁଛନ୍ତି ଆଜ୍ଞା।
ଆଜ୍ଞା। ଆଜ୍ଞା
ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ହଁ ତ ଆମର ପ୍ରକୃତିରେ ଭରପୁର ଆମ ଜିଲ୍ଲା ଟା। ତା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ବା ଦର୍ଶନୀୟ ସ୍ଥାନ ଭିତରେ ଆମର କିଛି ଜଳପ୍ରପାତ ଗୁଡିକ ଆସେ ତା ସହିତ କିଛି କ୍ଷତ ମାନେ ହଁ ଜଣାଶୁଣା ମନ୍ଦିର ମଧ୍ୟ ଆସେ। ହଁ ପ୍ରସିଦ୍ଧ ମନ୍ଦିର ବାସ୍ ତ ଆପଣ ଆମ କନ୍ଧମାଳ ଜିଲ୍ଲାକୁ ଯଦି ଆସିବେ ତେବେ
ଆଜ୍ଞା।
ଖଜୁରୀ ପଡା ବ୍ଲକ ବୋଲି ଗୋଟେ ଅଛି ଯୋଉଥିରେ କି ବିରୁପାକ୍ଷ ନାମକ ମନ୍ଦିର କଣ ଗୋଟେ ଅଛି ଆଉ ଯଦି ଜଳ ପ୍ରପାତ କଥା କହିବା ଆମର ପୁଟୁଡ଼ି ଜଳପ୍ରପାତ ଫୁଲବାଣୀ ବ୍ଲକରେ ଗୋଟେ ଅଛି।
ଆଜ୍ଞା।
ୱାଟର ପୁଲ କଟଗଡ ବ୍ଲକରେ ଅଛି। ଆଉ ଆପଣ ଜାଣିଥିବେ କି ନାଇଁ ଏଇ ବର୍ତ୍ତମାନ କିଛି ଦିନ କିଛି ବର୍ଷ ହେଇଗଲାଣି। ଗୋଟେ ମୁକୁଲିିଙ୍ଗିଆ ମୁକୁଲିିଙ୍ଗିଆ ହିଲ୍ ଭ୍ୟୁ ପଏଣ୍ଟ ବୋଲି ଗୋଟେ ପର୍ବତ ଉପରୁ ଗୋଟେ ଭଲ ଦୃଶ୍ୟ ଟା ଆସିଛି। ଯଦି ଆମେ ବର୍ଷା ଋତୁରେ ଯିବା ଆପଣ ଗୋଟେ ସୁନ୍ଦର ଭିୟୁ ଯେମିତି କିି ମେଘଟା ପୁରା ପର୍ବତ ତକୁ ଛୁଁଥିବ ଆଉ ଉପରୁ ତମେ ତଳ ପୁରା ଗ୍ରୀିନେରୀ ଗ୍ରି ଆ ସମସ୍ତ ଭୁଜ ସୁନ୍ଦର ପୁରା ମାଳ ମାଳ ପର୍ବତ ଗୁଡାକ ସୁନ୍ଦର ପ୍ରକୃତିର ଏକ ମନୋରମ ଦୃଶ୍ୟ। ସେଟାକୁ ଦେଖିପାରିବେ ଆପଣ କେବେ ଆସିବାକୁ ଚିହିଁବେ?
ନିହାତି ନିହାତି ସେ ସୁଯୋଗ ମିଳିବ ତ। ହାତ ଛୋଡ଼ କରିବାର ଅଛି। ଏତେ ସୁନ୍ଦର ଜାଗା ଆପଣ ଯେମିତି ବର୍ଣ୍ଣନା କରି କହିଲେ। ଶୁଣିଲେ ତ ଆପଣଙ୍କଠୁ ମାନେ ଇଚ୍ଛା ହଉଛି କି ଏବେ ପଳାନ୍ତି କି।
ଓହୋ ଏବେ ନୁହେଁ ଏବେ ରା
ଏତେ ସୁନ୍ଦର ଜାଗାରେ ଆଉ କିଏ ବା ମନା କରିବ ସେ ସେ ଜାଗାରେ ମାନେ କଣ କହିଲେ ଏ ଯେତେ ଜନଗହଳି ଠୁ ଦୂରରେ ଅଛି।
ହଁ ଆଜ୍ଞା ଆଜ୍ଞା।
ଆଉ ସେଇ ଜାଗାରେ ଯୋଉ ଶାନ୍ତି ଟା ଥିବ ନା?
ହଁ ଆଜ୍ଞା।
ସେଇଟା କେବଳ ସେଇ ଜାଗାରେ ଗଲେ ହିଁ ଅନୁଭବ କରିହବ।
ହଁ ନିଶ୍ଚିତ୍। ତ ଭାବରେ। ସେଇ ସକାଶେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ବୋଧେ ଆଠ ଥର ଯାଇକି ପହଞ୍ଚିଲୁ। କୁହନ୍ତିନିକି ଏ ସୁନ୍ଦର ତୃପ୍ତିର ଅବସାଦ ନାହିଁ।
ଯୋଉ ଯାଇଛନ୍ତି।
ଆଚ୍ଛା ଆଚ୍ଛା ଠିକ୍ ଅଛି। ପ୍ରଥମ ପ୍ରଥମତଃ ଯେତେବେଳେ ଆମେ ଯିବା ଗୋଟେ ଆମ ମନରେ ଉ ଉତ୍ସାହ ଭରି ଆସେ ଯେ ହଁ ଆମକୁ ଗୋଟେ ନୂଆ ଜାଗାକୁୁ ଯିବାର ଏବଂ ଗୋଟେ ହଁ ସୁଯୋଗ ଆ ପର୍ବତ ଉପରୁ ଯୋଉ ଦୃଶ୍ୟ ଟା ଦେଖିବା। ସେଟା ଗୋଟେ ନିହାତି ଭାବରେ ଅଲଗା ପ୍ରକାର।
ହଁ ରୁହନ୍ତି।
ତାପରେ ଆମେ କେବଳ ନୁହେଁ ଆମ ସହ ଅନେକ ଲୋକ ଆସୁଥିବେ ସେ ଦୃଶ୍ୟ ଦେଖିବା ପାଇଁ। ତ ଆଉ ସାଙ୍ଗସାଥି ହେଇକି ଯ
କେବେ ଆଛା ଆଛା ଆଛା। ଆପଣ ସେଇ ଜାଗାରେ କେବେ ବଣଭୋଜି କରିଛନ୍ତି କରିଛନ୍ତି।
ନା ନା ଏପର୍ନ୍ତ ବନ ଭୋଜିର କି ବନ ଭୋଜି ପାଇଁକା ଅବଶ୍ୟ ଭଲ ରହିବ କିନ୍ତୁ ଅସୁବିଧା ଟା ଏଇଆ ରହିବ ବଧେ ଜାଗା ଗୁଡା
ଅସୁବିଧା ଟା କଣ।
ଏ କହିବାକୁ ଗଲେ କମ ରହିବ କାରଣ ଗ ଭଳି ଲୋକ ଆସୁଛନ୍ତି ପାଣିର ଟିକେ ଅସୁବିଧା ଟା ରହିବ ହେତୁ ହୁଁ ଆବଡ ଖାବଡା ତ ହଁ ପଥର ଗୁଡା ଅଛି କିନ୍ତୁ ବହୁତ ଉଚ୍ଚ ଜାଗା ହେବା ଯୋଗୁ ପାଣିର ସୁବିଧା ତା ସହିତ ହଁ ବିଶେଷ କରି ଆମର ଆ ଆଠ କିଲୋମିଟର ଦୂର ହବ ପାରାପାଖି। ହଁ ବା ନେବାକୁ ଆଜ୍ଞା ଆଉ ରାସ ଅ ସହଯୋଗରେ କିଛି ମାତ୍ରାରେ ଉନ୍ନତିକରଣ ହୋଇଚି। ନହିଲେ ପୂର୍ବରୁ ପାଦ ଚଲା ରାସ୍ତାରେ ଯିବାକୁ ହଉଥିଲା ଯୋଉଟା କି ଗୋଟେ ପାଖାପାଖି ଏକ କିଲୋମିଟର ଦୂରତା ଉପରକୁ ଯିବାକୁ ପଡେ ତ ବହୁତ କଷ୍ଟ ହୁଏ ତ ସାମାନ୍ୟ ଚାଲିକି ଯିବାଟା ହିଁ କଷ୍ଟ ହଉଥିଲା। ଆଉ କିଛି ଏ ମାନେ ତ ନେଇକି ଯିବାଟା ଅସୁବିଧା ହିଁ।
ଆଜ୍ଞା।
ମ ମୋ ପଟରେ ବହୁତ ବ୍ୟାଗ୍ରେ କରିଚି ଚତୁଃପାର୍ଶ୍ଵରେ ବହୁତ ଶବ୍ଦ ଆସିୁଚି ତ ମୁଁ କିଛି କରିପାରୁନି ଆ ତା କାହାକୁ
ହୁଁ ସେଟା ହଁ ବା ଆପ ତର ଅଛି କଣ କରିବା। ଆଛା ଆପଣ ଏତ ଗଲେ ଆମର ଆପଣଙ୍କ ଜିଲ୍ଲା ବିଷୟରେ କହିଲେ। ଆଉ ରାଜ୍ୟ ଭିତରେ ଆଉ କୋଉ କୋଉ ସ୍ଥାନକୁ ଯାଇଛନ୍ତି।
ବହୁତ ବଢିଆ ପ୍ରଶ୍ନ ଟା କଲେ କି କହିିବି କହିଲେ ତ ସମୟ ବି କମ ପଡିବ ବଟ କିଛି କହିବା ପାଇଁ ଚାହିଁବି।
କିଛି କିଛି ସେଇ ସମୟ ଅବଧି ଭିତରେ ଯେତିକି ସମ୍ଭବ ହବ କହିଦିଅ।
ଆଜ୍ଞା ନିହାତ୍ ନିହାତ୍ ମୋର ବହୁତ ସୁନ୍ଦର ଅନୁଭୂତି ଥିଲା। ମୋର ସାଙ୍ଗ ଜଣକ ଥିଲେ କେଉଁଝରର ତ ଆପଣ ଅଳ୍ପ ପ ବହୁତ ଜାଣିଥିବେ ଯଦି ଅବଗତ କରେଇବା ପାଇଁ ଚାହିଁବି କେଉଁଝର ଟା ହଉଛି ଆମର ଏକ ଖଣି ଖାଦନ ଅଞ୍ଚଳ। ଟା ଯୋଉଟାରେ କି ଲୁହା ପଥରର ବହୁତ ବଡ ଖଣି ଟା ଅଛି ଆମ ସାଙ୍ଗ ମାନଙ୍କର ଘର ସେଇ ପା ପାଖାପାଖି। ତ ସାଙ୍ଗ କହିଲେ ଆସ ଆମ ଏ ଆମ ଅଞ୍ଚଳ ଟିକେ ଦେଖିବ ଆଉ ଆସ ବୋଲି ମତେ ଥରେ ତାଙ୍କ ଗାଁକୁ ନେଇଥିଲେ। ତ ସେତେବେଳେ ମୁଁ ମୁଁ ଶୁଣୁଚ ଚକ୍ଷୁରେ ନିଜ ଯାଇ କି ମୁଁ ସେଇ ଖଣି ଖାଦାନ ଅଞ୍ଚଳକୁ ଗଲି ଲୁହା ପଥର ଦେଖିଲି। ଆଉ କିଛି ଉଁ ହୁଁ।
ସେ ଲୁହ ପଥର ଗୁଡା ନାଁ କହିପାରିବେ।
ଲୁହାପଥର।
ହଁ।
ଲୁହାପଥରର ପୁଣି ନା କଣ କହିବି ଆଜ୍ଞା।
ମାନେ ସେ ଯୋଉ ଯାଇଥିଲେ ସେ ଯୋଉ ଖଣି ଅଞ୍ଚଳକୁ।
ଅଞ୍ଚଳର ନା।
ହଁ।
ଠିକ୍ ଅଛି ଅଞ୍ଚଳର ନାଁ ଥିଲା ଜଡା ଗୋଟେ ଥିଲା। ବୋଡ ବିଲ୍ ଅଛି।
ତାପରେ ସେଇ ପାଖ ଗୋଟେ ସୁନ୍ଦର ଜଳପ୍ରପାତଟିଏ ଅଛି। ଗାଁ ନାଁ କି ଖଣ୍ଡାଧାର ନାଁ ରେ ଜଣାସୁ
ଖଣ୍ଡାଧାର ଖଣ୍ଡାଧାର ଜଳପ୍ରପାତ ଆଜ୍ଞା ମୁଁ ଶୁଣିଛି ସେ ବିଷୟରେ।
ସେଇଟା ଯଦି ଆପଣ ଯିବେ ସେପ୍ଟେମ୍ବର, ଅକ୍ଟୋବର ଏଇ ମାସରେ ଯିବେ। ସେ ସେ ମାସ ମଧ୍ୟରେ ଯିବେ। ଜଳର ସ୍ରୋତ ବହୁତ୍ ଥାଏ, ଏବଂ ସେଟା ପାଖାପାଖି ଶହେ ମିଟର ଉ ଚରୁୁ ପାଣି ଉପରୁ ଖସୁଚି ମାନେ ତଳକୁ ଖସୁଚି ତ ଗୋଟେ ପୁରା ଖଣ୍ଡାର ଧାର ସଦୃଶ ପୁରା ତିଖଣ ହେଇକି ସିଧା ଖସୁଚି। ତଳ ଗୋଟେ ଇନ୍ଦ୍ରଧନୁର ସୃଷ୍ଟି ହଉଚି ଇନ୍ଦ୍ରଧନୁ ସାତ ରଙ୍ଗ ଟେ ସୃଷ୍ଟି ହଉଚି ଆଉ ଦେଖିବାକୁ ବହୁତ ସୁନ୍ଦର ଦିଶେ ଆଉ।
ଆଚ୍ଛା ବଢିଆ କଥା କହିଲେ ବଢିଆ ସେ ବର୍ଣ୍ଣନା କରିକି।
ହଁ ଆଜ୍ଞା ସେଇ ଦୃଶ୍ୟ ଆମେ କୋଉଠି ପାଇପାରିବାନି ଯେମ୍ତି କିି ମତେ ଲାଗେ ମୁଁ ପ୍ରାୟ
ନିହାତି ନିହାତି ନିହାତି।
ତ ଆଶା କରିବି କେବେ ଯଦି ଆପଣଙ୍କର ସୁବିଧା ହୁଏ ନିଶ୍ଚିତ ଭାବରେ ଆମର ଜିଲ୍ଲା ବାହାର କୁ ଯିବେ ଯଦି କେନ୍ଦୁଝର ଜିଲ୍ଲାକୁ ଯିବେ ତମେ ଉଁ ଦେଖିପାରିବ ଖଣ୍ଡାଧାର ଦେଖିପାରିବ। ତାପରେ ଆମର ଚି ଆଉ ଗୋଟେ ବୈତରଣୀ ଭୀମକୁଣ୍ଡ୍ ଦେଖିପାରିବ ମା ଘଟଗାଁ ତାରିଣୀଙ୍କର ଗୋଟେ ମନ୍ଦିର ଅଛି।
ଆଜ୍ଞା ଆଜ୍ଞା ଆଉ ଅଛି ଆମର ଯୋଉ ସାନଘାଗେରା ବଡଘାଗେରା ଯୋଉ ଆମର
ବାସ୍ ବାସ୍ ଠିକ୍ କହିଛନ୍ତି ସାନଘାଗେରା ଅଛି ବଡଘାଗେରା ଟିଏ ଅଛି।
ହେଇନି। ଅବଶ୍ୟ ଯାଇନି ସେ ଜାଗାକୁ କିନ୍ତୁ ଶୁଣିଚି ସେ
ହଁ ଆଜ୍ଞା। ସେଇ ଜାଗାକୁ ମୁଁ ଯାଇ ପହଞ୍ଚିଚି ଆଉ ମୁଁ ବର୍ଣ୍ଣନା କରିପାରୁନି ମାନୁଚି ବଟ୍ ବହୁତ ସୁନ୍ଦର ଜାଗା।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କୁ ଯେତିକି ବି ବର୍ଣ୍ଣନା କରି କହିଲେ ବହୁତ ବଢିଆ ସେ କହିଲେ। କଥା ହେଇକି ବି ଆପଣଙ୍କ ସ ବହୁତ ବଢିଆ ଲାଗିଲା ଅନୁଭୂତି ଗୁଡାକ ବି ଯୋଉଗୁଡା କହିଲେ ବହୁତ ଭଲ ଲାଗିଲା। ସେ ଜାଗାକୁ ଗଲେ ମୁଁ ମାନେ ସୁନିଶ୍ଚିନ୍ତ ଯିବି ସେ ଜିଲ୍ଲା ଦୁ ଲେ କେନ୍ଦୁଝରକୁ ଏଇ ସବୁ ଜାଗା ଗୁଡା ହଉ ଆଜ୍ଞା ରଖୁଛି ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ୍।
ଆଜ୍ଞ୍ ଆଜ୍ଞା ଆଜ୍ଞା ନମସ୍କାର୍।
ରା କଣ କହିବା।